ହଁ ହ୍ୟାଲୋ।
କଣ କରୁଛନ୍ତି?
ଏଇ ଛାତରେ ଅଛି ଏପଟେ ସେପଟେ ହଉଛି କଣ କରିବି?
ଏକୁଟିଆ?
ହଁ ମୁଁ ଭଉଣୀର ଅଛି।
ଉ ହୁଁ ଆଉ କଣ ଖାଇଲିଣି ଜଳଖିଆ କଣ ଖାଇଲିଣି ଏବେ?
ଏବେ ସନ୍ଧ୍ୟା ନା ମୁଁ କିଛି ଖାଇନି ଖାଲି ଚାଟା ଟିକ ପିଇଥିଲି।
ଚା ପିସ୍ ଥିଲ ତାହେଲେ।
ହଁ।
ସନ୍ଧ୍ୟାରେ ବି ଚାହା ପିଅନ୍ତି?
ହଁ ମୁଁ ତ ପିଉଛି।
ମୁଁ ଶୁଣିଥିଲି ଖାଲି ସକାଳେ ଚା ପିଅନ୍ତି ସନ୍ଧ୍ୟାରେ ବି ଚା ପିଅନ୍ତି?
ହଁ ମୁଁ ତ ପିଏ। କାହା କଥା କେମିତି କହିବି ମୁଁ ତ ପିଇଦିଏ।
ତାଲେ ବହୁତ ଭଲ ଲାଗେ ବୋଧେ ଆଉ ନା ଚା ଅଧିକ ପ୍ରିୟ ନା କଣ ଆଉ?
ନାଇଁ ଏବେ ବହୁତ କମ ପିଉଛି ପ୍ରିୟ ତ ନାହିଁ ଆଗରୁ ପିଉଥିଲି। ହୁଁ ଦେବେ ଏତେ ପିଉନି କେବେ କେମିତି ମନ ହେଲା ତ ଟିକେ କରିଦଉ।
ଆଛା।
ହୁଁ,
ମୁଁ ତ ଯେବେଠୁ ଘରୁ ବାହାରିକି ଆସିଲି ସେବେଠୁ ଚାହିଁ ବୁଲି ଯାଇଛି। ଆଛା ଦେଖିବି ନାହିଁ ଆଉ କେ ଟଏ ରଙ୍ଗ ଥାର ବୋଲିଏବେ
ଆଉ ଆଜି କଣ ରୋଷେଇ କରିଥିଲୁ ନା କଣ?
ମୁଁ କରିନି କି ଖାଇନି ଆଜି।
ହଁ ରୋଷେଇ କରିସୁଟି ଆଜି?
ହଁ କରାହେଇଛି।
କି ତମେକରିଥିଲ ନାଁ ଘରେ କରିଥିଲେ?
ନାଇଁ ନାଇଁ ବଡ ଦିଦି ମ କରିଥିଲା।
ବଡ ଦିଦି, ଆଉ ଦିନ ବେଳା?
ନାଇଁ ଏବେ ଏବେ ବର୍ତ୍ତମାନ ରୋଷେଇ କଥା କହୁଛ କିଆ
ହଁ ଵ ଦିନ ବେଳେ କିଏ କରିଥିଲା?
ଦିନ ବେଳା ବଡେ ଦିଦି କରିଥିଲେ। ଏବେ ଏବେଟା ମୁଁ କରୁଥିଲି। ଖାଲି ଭାତ ଟା କରିଦେଇଛି। ଆଉ ଯାଇକ କଣ ହେଲା କରିବି ଆଉ। ତ ଦଶଟାରେ ତ ଖାଉଚୁ ଖାଲି ଭାତ ତ ଆଗ କରିଛି ଆଉ କିଛି କରିନି ଗଲେ ଯାହା କରିବି।
ଏତେ ଜଲ୍ଦି କାହିଁକି?
ମୁଁ ଖାଲି ଭାତଟା କରିଦଉଛି ଆଉ ବାକି ଘ ଯାଇକି?
ଯଦି ଦଶଟାରେ ଖାଇବେ ତ ଜଲଦି କେମତି କରିବା କଣ ଦରକାର?
ହଁ କରିଦେଇଛି ଆଉ ଟିକେ ମାନେ ସହଜ ହବ ବୋଲି। ହ ରୋଷେଇ କରିବା ବି ତ ସହଜ କଥା ନାଇଁ ନା? ସେଇଥିପାଇଁ। ନାଇଁ ଏତେ ବି ସହଜ ନୁହଁ।
ଏ ମତେ ମତେ ପୁରା ସହଜ ଲାଗୁଛି। ଯଦି ପାଖରେ ଯଦି ପାଖରେ କିଛି ସାମଗ୍ରୀ ଅଛି ରୋ ଷେଇ କରିବା ଉପଯୋଗୀ ତ ମତେ ବହୁତ ସହଜ ଲାଗେ କିନ୍ତୁ ଜଣେ ମତେ ସାହାଯ୍ୟ କରିବା ଦରକାର।
କଣ କଣ ରୋଷେଇ ଆସେ ଆପଣଙ୍କୁ?
ରୋଷେଇ ତ ମୁଁ ଆସେ ମାନେ ସେମତି କିଛି କହିପାରିବିନି କଣ ଆସେ? କିନ୍ତୁ ଯାହା କହିବେ ହଁ କି ନା ମୁଁ କହିପାରିବି?
ହୁଁ ଉଁ
ନ ଆସିଲେ ମୁଁ ସେଇଟା ମୁଁ ମାନେ ଇଏ କରିଥାଏ ଚେଷ୍ଟା କରୁଥାଏ।
ଓହୋ ଖିରି ବନେଇ ଆସେ ଆପଣଙ୍କୁ?
ଖିରି ଖିରି ଖିରି ତ ମୁଁ ଶିଖିନି? କିନ୍ତୁ ମାଙ୍କୁୁ ପଚାରି କରିଥିଲି କେମିତି କଣ କରିବେ? କଣ ମାନେ ଫୋନରେ ହିଁ କଲ କରିକି କରିଥିଲି।
ଆଚ୍ଛା।
ସେଇଟା ଛାଡ ମୁଁ ସେଇଟା ଭ ଭୁଲି ଯାଇଛି ଖିରି କେମତି କରନ୍ତି?
ଆଉ,
ମାନେ କୋଉଟା କୋଉଟା ଆପଣଙ୍କୁ ମାନେ କଷ୍ ଷ୍ଟ ଲାଗେ ରୋଷେଇ କରିବା ସେଇଟା କହୁନାହାନ୍ତି?
କଷ୍ଟ ଲାଗେ ଖିରି?
ହୁଁ,
ହଁ ମୁଁ କେବେ କରନି ନା ସେଇଥିପାଇଁ ମତେ କଷ୍ଟ ଲାଗୁଛି। ଖିରିଟା
ହଁ ଖାଲି ଖିରି ନା ତାହେଲେ ଲେଖିକି କରିଦିଅନ୍ତୁ। ବ ଅଛି ଆମର ଏଇଠୁ ଦେଖି ପାରୁଥିବେ ନହେଲେ ଘରେ ତ ବା କହିଦେବେ ନା।
ହଁ ଘରେ ପଚାରିଲେ କହିଦେବେ ହେଲେ ମାନେ ମୋ ପିଇସି ସବୁଠୁ ଭଲ ଖିରି କରନ୍ତି। ମୁଁ ଯେତିକି ଦେଖିଛି ମୋ ପିଇ କରେ ମାନେ ମତ ଖିରି ଖାଇବାକୁ
ତ ସେଇଠୁ ସେଇଠୁ ହଁ ସେଇଠୁ ତ ଶିଖିବାକୁ ପଡିବ ନା? ସେତୁ ଭଲ କରନ୍ତି। ସେଠୁ ଶିଖିଲେ ନିଜେ ଭଲ ମାନେ କରିପାରିବ। ମୋର ବାପା ବିି ଅଛି
ହ କିନ୍ତୁ ମୁଁ କ୍ଷୀରି ବନେଇ ସାରିବା ପରେ ସେଇଠି ପହଞ୍ଚେ ଖାଇବା ପାଇଁ।
ଉହୁଁ ହୁଁ। କାଇଁନା ବହୁତ କଣ ଲାଗିବ ଭଲ ଲାଗିବ। ଅଧିକ କ୍ଷୀର ପ୍ରିୟ ନା କଣ?
ନାଇଁ ନାଇଁ।
ଆଉ
କ୍ଷିରି ଏମିତି କେ କେବେ କେମିତି ଖାଇଦିଏ ନା ପ୍ରିୟ ତ ପ୍ରିୟ ମତେ ସବୁ ଖାଇବା ପ୍ରିୟ ମତେ ସବୁ ଖାଇବା।
ସବୁ ଖାଉଛି କିଛି ତ ଗୋଟେ ଥିବ ବିଶେଷ କରି କିଛି ତ ଗୋଟେ ଥିବ।
ବିଶେଷ କରି ଯୋଉଟା ମ କ ଖାଏ।
ହୁଁ।
ସେମିତି ହେଲେ। ମତେ ଚକୁଳି ଆଉ ଏଇ ଘରେ ବନା ହେଇଥିବା ଇଡଲିଟି ବହୁତ ପସନ୍ଦ ଇଡ ତଡକା ଚଣା ତରକାରୀ ସହିତ ବେଶୀ ପସନ୍ଦ ସେଇଟା ଯେ କେତେ ଦେଲେ ହେଲେ ଖାଉଥିଏ ଚକୁଳି ପିଠା କୁ ସେ ଇଡଲି ପିଠା ଟା।
ଓହୋ ଅଧିକ ଚକୁଳିକୁ ଇଟିଲି ପସନ୍ଦ୍ ନା।
ହଁ।
ଆମର ଜଳଖିଆ ମାନେ ସେଇ ଭଳିଆ ଗଲା ଯଉ ମୁଁ ଖାଇବା କଥା କୋହୁଚି ଯେମିତି ଆମର ହୁଁ।
ଆମର
ତରକାରୀ କିଛି କଣ ଭଲ ଲାଗେ ତରକାରୀ କିଛି କଣ ଭଲ ଲାଗେ। ହଁ।
ତରକାରୀରେ ମତେ ଆଳୁ ପୋଟଳ ତା ସହିତ ଯୋଉ ଛତୁ। ତିନିଟା ମିଶିକି ଯୋଉ ତରକାରୀ ହୁଏ। ମୋ ମା ବନାନ୍ତି ସେ ସେ ଜିନିଷ ଟା ମତେ ପସନ୍ଦ।
ସେଇଟା ହିଁ ଭଲ ଲାଗେ।
ହଁ।
ଆଛା।
ତାହେଲେ ଅଧିକ ନିରାମିଷ ପ୍ରିୟ ମାନେ ଯୋଉଟା ସାଧା ପ୍ରିୟ ନା।
ମୁଁ ନିରାମିଷ ଲୋକ ମୁଁ ଆମିଷ
ଆ ସତରେ ନା କଣ
ହଁ।
ଆରେ ବା କେବେଠୁ ଖାଉନ ନା ସଖାଳୁଆ ମାନେ ପିଛୁଆ ବେଳୁ ଖାଉନ ନା କେମିତି ଖାଉନାହାନ୍ତି।
ହଁ ଛୁଆ ବେଳେଠୁ ଏକା ଖାଉନି।
ଛୁଆ ବେଳଠୁ?
ହଁ ମୋ ଘରେ ସମସ୍ତେ ଖାଆନ୍ତି। ହଁ ମୋ ଘରେ ସମସ୍ତେ ଖାଆନ୍ତି।
ମୋତେ ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ଯେ ଛୁଆ ବେଳୁ ଖାଉନାହାନ୍ତି ଆମିଷ।
ହଁ ପରା କେମିତି କେଜାଣି କି ଆମ ଘରେ ମାନେ ସବ
ମାନେ କେବେ ବି କେବେ ବି ଖାଇଛନ୍ତି ନା ଖାଇନାହାନ୍ତି ଛୁଆ ବେଳୁ ବି କେବେ ଖାଇଛନ୍ତି ନା ଖାଇନାହା
ନାଇଁ।
ନାଇଁ କେମିତି ଜାଣିଥିବେ କି ଆମ ଖାଇଥିବେ କି ନ ଖାଇଥିବେ କେମିତି ଜାଣିବେ।
ମୋ ମା କ ମୋ ମା କହିଛନ୍ତି ମତେ ସେ କହିଲେ ସେ ଟୋଟାଲି ଖାଇନି ବୋଲି।
ତାହେଲେ ଆଉ କେବେ ଖା-ଖାଆନ୍ତୁନି ଯଦି ଖାଇନାହାନ୍ତି ଖାଆନ୍ତୁନି।
ହୁଁ ହଉଁ ମୋ ସାନ ଭଉଣୀ ହେଲେ ସିଏ ହେଲେ ଖାଉନି ସିଏ ଖାଉଥିଲା ଅଣ୍ଡା ଖାଉଥିଲା ତାକୁ ଆଲର୍ ଜି ହେଇଗଲା ହେଲା ରୁ ସେ ଆଉ ଖାଉନି କିଛି।
ଅଣ୍ଡା ଯଦି ଯଦି ଆମେ ଭିତର ଅଂଶ ଖାଇବା ତ ଆଲର୍ଜି ହବଇଁ।
କଣ କହୁଛ ଭିତର ଅଂଶ ପକେଇଦବା ବାହାରେ ବାହାରେ ଖାଇଦବା।
ବାହାର ଅଂଶ ଖାଇଦବା ମୁଁ ତ ସେଇୟଆ କରେ ଆଉ କଣ ଯଦି ସେଇ ସେଇ ଭିତରଙ୍କ ଖାଇଲେ ଆଲର୍ଜି ହୁଏନା ତ ଗରମ ପାଇଁ ତ ସେମିତି ପ୍ରାୟ ହୁଏ।
ହୁଁ ହୁଁ
ସେଇଥିପାଇଁ ମୁଁ ଭିତର ଅଂଶ ପକେଇଦିଏ ବାହାର ଅଂଶ ସବୁ ଖାଇଦିଏ।
ହ ଓ ହୋ ଏମିତି କରୁଛ ତେବେ।
ସେଇଟା ଭଲନୁ ଭଲନୁ କି ଖାଇଲେ
ମୁଁ ଜାଣିଛି କି
କିନ୍ତୁ ମୁଁ କହୁଛି ଭିଟାମିନ୍ ଆମର କୋଉଠି ଥାଏ ଭିତରେ ଥାଏ ନା ବାହାରେ ଥାଏ
ଥାଏ କାହିଁକିନା ଦେଖ ଯଦି କ ବଡି ଭିତର ଜିନିଷଟ ଟା ଖାଆ ହୁଏ ଆଉ ଓଜନ କମେଇବାକୁ ହେଲେ ବାହାର ଜିନିଷ ଟା
ସେଇଟା ତ ମୁଁ ଜାଣିଚି ଅଧିକ ମାନେ ଅଧିକ ପରିମାଣରେ ଭିଟାମିନ ରହୁଚି କୋଉଠି
ସେ ବାହାରେ ଛାଡ ବାହାର ଯାଇଚି।
ଭିତରେ ନଥାଏ।
ଭିତରେ ବି ଥାଏ କିନ୍ତୁ ଅଧିକ ପରିମାଣରେ ବାହାରେ ଥାଏ।
ଓହୋ
ତାଲେ ଏବେ ରୋଷେଇ କଣ ହବ?
ହୁଁ କିଏ ତରକାରୀ କଣ କରିବି ବୋଲି ଭାବିଚି।
କି ତରକାରି?
ତରକାରୀ ଭାବୁଛି ଆଳୁ ବଡି ପୋଟଳ କରିଦେବି ତରକାରୀ। ଆଉ କଣ କରିବି ଦହି ସାଲାଡ ଯଦି କରିବି ହେଲେ କରିଦେବି।
ତ ରାତିରେ କଣ ଦହି ଖାଆନ୍ତି କି?
ଖାଆନ୍ତୁତ ନାହିଁ କିନ୍ତୁ ମୁଁ ଖାଇ ଦଉଚି।
ସେମିତି ନାଇଁ ଯେ ମୁଁ ବି ଖାଇଦଉଛି କିନ୍ତୁ ଘରେ ମନା କରନ୍ତି। ରାତିରେ ଦହି ଖାଆନ୍ତିନି କହିକି।
ଏହାର କାରଣ କଣ ମୁଁ ଆଜି ଯାଏ ବୁଝପାରୁନି କଣ?
ତାର କାରଣ ହଉଛି କହୁଚି କହୁଛନ୍ତି ମାନେ ବୟସ ହାନି ହବ ମାନେ କମି କମି ଯିବ ଅଧିକ ବୟସ ବଞ୍ଚିବନି। ଏମିତି କୁହନ୍ତି।
ହ ହଁ ସେ ସେଇଟା ତ ଆମର ସାଂସ୍କୃତିକରୁ ଦେଖିବାକୁ ଗଲା ଆଉ ବି ବିଜ୍ଞାନ କ୍ଷେତ୍ରରେ ଦେଖିବାକୁ ଗଲେ ବି ମନା କରନ୍ତି ନା।
ସେଇଟା ତ ମୁଁ ଜାଣିନି ମନା କର କିନ୍ତୁ ମୁଁ ଖାଇଦିଏ। ବାହାରେ ଦେଲେ ମୁଁ ଖାଇଦିଏ ଘରେ କିନ୍ତୁ ମନା କରନ୍ତି ଖାଇବା ପାଇଁ। ଆଉ ଶୁଣିଥିବେ କଲରା ବି ଖାଉନଥିବେ।
କଣ କଲରା।
ହଁ।
ହଁ କଲରା ଡେ ବି ଖାଇବାକୁ ମନା କରନ୍ତି।
ହୁଁ।
ରାତିରେ।
ଆଉ ଗୋଟେ ଫଳ ଅଛି ଶୁଣିଥିବେ ଯାହାର ବୁଦ୍ଧି ନାହିଁ ଯୋଉ ଫଳ ଖାଇଲେ। ନିର୍ବୁଧିଆ ନିର୍ବୁଧିଆ ଫଳ କୁହନ୍ତି ଯେ ଗୋଟେ ଫଳ ଜାଣିଛନ୍ତି। ପରିବା ପରିବା ହଁ। କହୁନାହାନ୍ତି କଣ ହେଇଥିବ।
କଣ ହେ ନିର୍ବୁଦ୍ଧିଆ।
ତାକୁ କୁହନ୍ତି ନିର୍ବୁଦ୍ଧିଆ ଫଳ କୁହନ୍ତି ହିଁ ହିଁ।
ନାଇଁ ମୁଁ ଜାଣିନି ପରିବା ସତ ମୁଁ ଏତେ କିଣି ଲିଣି କିନ୍ତୁ ନିର୍ବୁ ଧିଆ ହଁ।
କୁନ୍ଦ କୁନ୍ଦୁରୁ ଜାଣିଛନ୍ତି କୁନ୍ଦୁରୁ।
ହଁ ହଁ ହଁ।
ହଁ ତାକୁ ନିର୍ବୁଧିଆ ଫଳ କୁହନ୍ତି।
କିଏ କହିଲା ହେ ତୋରଟା ମୁଁ ସେଇଥିପାଇଁ ବୋଧେ ଖାଉନି।
ଓହୋ ହୋ ହୋ ତା ମାନେ ବୁଦ୍ଧି ମାନେ ବୁଦ୍ଧି ଅଧିକ ପରିମାଣରେ ଅଛି ନା।
ନାହିଁ ସେମିତି କିଛି ବି ନୁହଁ।